ହାଲୋ
ହା ଲୋ। କଣ କରଛୁ?
ଏଇ ବସିଛି ଆଉ ତୁ କଣ କରୁ ଛୁ
ହଁ ମୁ ଗାଁରେ ବସିଥିଲି ହବନ ଦଉନି ଟୋଟାଲ ଗରମ ହଉଛି।
ଆଉ ଘରେ ସମସ୍ତେ କଣ କରଛନ୍ତି।
ଆରେ ଖାଇବା କରୁଛି ଭାଇ ଜାରକା ଯାଇଛି। ଅସିଛନ୍ତି।
କଣ ଖାଇଥିଲୁ ଖରାଡରେ ଆଁ
ଡାଲି ମି ଚିଲି ରସନ
ଆଛା, ଆଉ ଦେହ ଭଲ ଅଛି।
ହଁ ତୁ କଣ ଖାଇଥିଲୁ?
ଭାତ ଡାଲି ଶାଗ ଭଜା ଆଳୁ ଭଜା, ଛୁଇଁଆଳୁ ବେସନ
ବେସନ
ହଁ।
ସେଇଟା କେମିତି?
ଆ।
ସେଇଟା କେମିତି?
ସୁବୁନି।
ମୁଁ କହିଲି ସେଇଟା କେମିତି?
ଛୁଇଁ ଆଳୁ ଯେମିତି ବେସର ଦିଆ ହେଇକି କରାଯାଏ ସେମିତି।
ହଁ ବେଶର ମତେ ସୁୁଭିଲା ବେଶନ।
ବେସର ।
ଆଉ କୋଚିଂ ବଗେରା ଯାଉଛୁ। ହଁ।
କଣ କହିଲୁ?
କଚିଂ ବଗେରା ଯାଉଛୁ।
ହୁଁ।
ଆଉ।
ରଜ ପାଇଁ ଡ୍ରେସ
ରଜ ପାଇଁ ତିନି ହଳ ଡ୍ରେସ୍।
କିଣିଲୁଣୁ?
ହଁ।
ଆରେ ବା।
ତୁ କରିନୁ କି?
ନା ପା।
ତୁ କେବେ କରିବ?
କରି ନି।
ଆମର ଏଠି ପାଖରେ ଦୋଡି ପଡୁଛି ଦୋକାନ ବଗେରା ପଡୁଛି। ପୁରା ମସ୍ତ ଚ ଭଳିଆ ହଉଛି।
ହୁଁ।
ଆଉ ତୁ ଆସୁନୁ କୋଉଦିନ ବୁଲି?
ହଉ ଯିବି ଆଉ। କୋଉରା ମାରିବି?
ଆଉ
ହୁଁ। ଆଉ
ଆଉ ତୋ ଖବର କଣ କହ।
ରାତି କଣ ଖିଆ ହବ?
ମା ରୁଟି କରିଚି ଆଇଁଷ ହେଇଥିଲା। ଛୋଟ ଛୋଟ ମାଛ।
ଚିକେନ ନା ମଟନ୍
ଭାଇ
ହଛ
ହ ଉତମ ଚ ବସ କିଛି ଖରାପଳେ ଖାଇଥିଲି ଆ ହ ହ ଅଛି ଖରା ବେଳେ ଖାଇଥିଲେ ଆଉ ଅଳ୍ପ ଅଛି ରାତିରେ ଖାଇଦେବି
ତ ଏସ ଖାଅ ନ ତୁ ପାଚଛା ଖାଓ ନା
ସାଙ୍ଗମାନୋନ ସବୁ କଣ କରୁଛନ୍ ଜାଣିନୁ ମୁଁ ଆଇଁଷ ଖାଉଛି କି ନାଇଁ
ମୁଁ ଜାଣିନି ବା ସେତେବେଳେ ମାଛ ତ ଖାାଉ ନା
ତାଲେ ଆଇଛ ଛାଡ଼ ଦେଲି
ନଲ
ମର ସେ
ହୁଁ
ହଁ ତ ଯେତେବେଳେ ଘରେ ଆଇଟମ ଯାହାବ ହବ। ଗୋଟେ ହବ। ସେ ବୋଲି ଆସି ଯ ତରେ ହଁ ଆମ ଦି ଜଣ ହେଇଗଲେ ଏଥର ଯାହାଲେ ଗୋଟେ ଟେକା ହ୍ବା
ଆଉ ଉ
ତମର ସେ ରଜରେ ଦୋଳି ପଡୁଛି।
ଦୋଳି ସବୁ ଦୋଳି ପଡୁଛି ମସ୍ତ ଏଟ ଯେମିତି ରାମ ଦୋଳି ପଡେ ଆଉ ଟୋଳା ଚୋଳା ଦୋଳି ପ ପଢ଼େ ବ୍ରେକ। ପଢ଼େ, ସେ ଦୋଳି ପଡୁଛି ଆଉ ତାପରେ ଯୋଉ ପାଉଁଶ। ଯୋଉ ଆମ ରଜରେ ଯୋଉ ଦୋଳି ଖେଳନ୍ତି ବାଉଁଶରେ ପଟା ଧୋଳି ସେ ସବୁ ବି ପଡୁଛି। ଆଉ ସାଇଟ ମାନଙ୍କରେ ସବ ପଡୁଛି।
ଖ ତୁ ଖେଳିବୁ, କିଛି
ତୁ ବୋଲେ,
ବ ତୁ ଖେଳିବୁ ନା?
ଯଦି ମହୋତ୍ସବ ଭଳିଆ ପଡିଲା ତାହେଲେ ମୁଁ ଯିବି ଖେଳିବାକୁ କାହିଁକି ନା ରଜ ତିନି ଦିନ ଟିକେ ଜଲଦି କ୍ଲାସ ରୁ ପଳେଇ ଆସିବି ସେଠ
ଓହୋ,
ଆଉ ଟିକେ ମାର୍କେଟ ମୁଁ ଯିବି। ଚପଲ ଦିଟା ଛିଡି
ମୋରବୀ
ହଁ ଦେଖିବା ଆଉ
ହଁ ଆଉ କାଲି ଭାଇି ପ୍ଲାନିଂ ନାଇଁ, ତୁ ତ ଜାଣିଥିବୁ କୁଆଡେ ବାପା ଛାଡ଼ନ୍ତିିନି।
କୁଆଡେ ଯିବ କୁଆଡେ କଣ କରିବ ଭୋଜି ଭାତ ରଜ ତ ରବିବାର ସୋମବାର ମଙ୍ଗଳବାର ପଡୁଛି।
ସ ସାଧା ଉପରେ ହବ ଛତୁ ପନିର,
ଆଉ ପିଠା ପିଠା କଣ ମା କରିବ ନା କରିବନି,
କେଜାଣି କଣ କରିବ।
ହଉ
ହ ରଜରେ ତ କ୍ଲାସ କମ୍ ନାହିଁ ଖଲା
ଟୋଟାଲି ଗୋଟେ ଦିନ ବି ଛୁଟି ନାହିଁ
ନାଇଁ ଜଲ୍ଦି ଛୁଟି କରିବେ ମତଲବ ସାଢେ ତିନିଟା ଚାରିଟା ବେଳକୁ ଛାଡିଦେବେ। ହଁ ଯାଇକି ବୁଲାବୁଲି କରିବା ହଁ ଯାଇକି ବୁଲାବୁଲି। ନଚେତ ଆଉ ସବୁବେଳେଠ ପାଠ ପଢା ପଢି ହବ। ହଁ
ଆମର ଏଇଠି କୁଆଡେ ବାପା ତ ଛାଡିବେନି ଜାଣିଥିବୁ ତୁ ଆଉ
ଏଠି ଖଣ୍ଡଗିରି ରେ ବି ପଡୁଛି। ସେ ନୟାପଲ୍ଲୀ ରେ ବି ପଡିବ ବହୁତ ଜାଗାରେ ବି ପଡୁଛି। ହବ ଯଦି ଆସିବୁ ଭାଇ ସହିତ ତ ବୁଲିକି ଜିବୁ ଆଉ
ଭାଇ କାଲି ଭାଇ ଜନ୍ମଦିନ ଜାଣିଚୁ ନା
ହଁ ମୁଁ ଜାଣିଚି କାଲି ଭାଇ ଜନ୍ମଦିନ । ଆଜି ତିନିଟା ଦେବେ କହୁଥିଲେ । ଭାଇ ଡ୍ରେସ୍ କରିସାରିଲାଣି?
କି ନା ଯାଇଚି ମାର୍କେଟ ଯାଇଚି ଭୋଗ ହରିଆ ଆଣିବ । ଠାକୁରଙ୍କ ପାଖରେ ଇ ପ୍ରଥମେ ଭୋଗ ଦିଆହେବ ।
ଖାଲି ଠାକୁରଙ୍କୁ ଗାଧୋଇ ଦେବେ ନା ।
ହୁଁ ହୁଁ
ଆଉ ଭାଇ ପାଇଁ କଣ କେକ୍ ବଗେରା କାଟି ହେବ ନା କଣ
ହୁଁ ହୁଁ ଦେଖା ଯାଉ କଣ ହେଉଚି
ହଁ
ସେ କହୁଚି କାଲି ସେ ଘରୁ ବାହାରିବନି କୁଆଡେ
ତା ନୂଆ ଡ୍ରେସ୍ ହେଇନି ନା ସେଥିପାଇଁ
ହଁ ନୂଆ ଡ୍ରେସ୍ ହେଇନି ସାଙ୍ଗସାଥିଙ୍କ ସହିତ ଗଲେ କିଛି ଦରକାର ସେଥିପାଇଁ
ଆଚ୍ଛା
ହୁଁ
ଭଲ ଏଞ୍ଜୟ କରୁ ଜନ୍ମଦିନ କାହିଁକି ଗୋଟେ ଘରେ ବାପା ମାଙ୍କ ପାଖରେ ବାପ ମାଙ୍କ ପାଖରେ ଟାଇମ ସ୍ପେଣ୍ଡ କର
ସ୍ପେଣ୍ଡ୍ କରୁ
ଭଲ ଖାଉ ନାଉ ପିନ୍ଧୁ ହଁ
ହୁଁ
ହଁ
ଆଉ ତୁ ଆଜି ଆଉ ଶାଢୀ ପିନ୍ଧିବୁନୁ
ମୁଁ ତ ଡ୍ରେସ୍ ନେଇ ଆସିଚି ଶାଢ଼ୀ ପାଇଁ ପ୍ଲାନିଗ୍ ନାହିଁ ଏବେ ଯଦି ବାପା କଣ ପଇସା ପତ୍ର ପ ପଠେଇବେ ତାହେଲେ ଶାଢ଼ୀ ଆଣିବା ପାଇଁ ପ୍ଲାନିଗ୍ କରିବି ଆଉ
ଓ।
ହଁ ଆଉ କାଲି ରାତି। ସେଥିରେ ବି ଆମର ରୁମରେ। ଫିଷ୍ଟ ବି ବଗେରା କରୁଥିଲୁ। ପୁପଚୁପ ମୋମ। ହଁ ଗୁପଚୁପ ମୋମୋ ମ୍ୟାଗି ଥଣ୍ଡା। ସବୁ ଆମେ ପା ଫିଷ୍ଟ କରିଥିଲୁ।
ତମର ତ ପୁରା ବଲେେଇ ବଲେ ଆଉ।
ହଁ। ଲାଇଫରେ ଏମିତି ଗୋଟେ କି ଯେ ଚାରିଆଡ। ଚାରି ପ୍ରକାର ମାନେ ଖାଇବା ଥୁଆ ହେଇଥିବ ଟିକେ ଟିକେ ଟିକେ ଟିକେ ଖାଇବୁ ତାପରେ ଥଣ୍ଡା ଥମ ସବ ବି ତା ଦେହରେ ଥିଲା ଖାଇବୁ। ହଁ ଏଇ। ହେଇଥିଲା ମୋମୋ ଟା ନେଇକି ଆସିଥିଲି ଆଉ ଗୁପଚୁପ୍ଟା ଜଣେ ନେଇକି ଆସିଥିଲେ ଥଣ୍ଡା ତ ଆସିଥିଲା ଆଉ ପ ମାନେ ଖାଲି ହଁାଲି ଆାେ। ହଁ।
ହ। ରାତି ରେ କଣ ଖାଇଲ।
ଆ ରାତିରେ ରୁଟି ଆଉ ଚଣା ତରକାରୀ। ଆଣିକି ଆସିଚ। ଅଛି ଖାଇବି ଆଉ।
ହୁଁ ହୁଁ। ହଉଁ। ମାନଙ୍କର ଡ୍ରେସ ହେଇ।
ହଁ। ଅ ଆମର ଆମ। ଲେ ତ ଅ ଦିଦି ମାନଙ୍କର ସମସ୍ତଙ୍କର ଡ୍ରେସ ହେଇସାରିଲଣି ଶାଢୀ ପ। ମାନେ ବଡ ଦେଇ। ନା ସେ ତାଙ୍କର ସବୁ ଶାଢୀ ବଗେରା କଲେଣି ଆଉ। ହଉ କହ କହ।
ନା ଆଉ କଣ ଜାଣିଛୁ ଆଜି ମାମୁଁ ପାଖରେ ନା ଜଣଙ୍କର ଦେହାନ୍ତ ହେଇଗଲା।
କେମିତି।
କଣ ମୁଁ ଜାଣିନି ସେ ଯାଇଥିଲେ ସେ କାମରେ ତାଙ୍କର କଣ କଣ ହେଲା ତାଙ୍କୁ ଦଖାନ ନେଇଗଲେ। ସେ ଠିକଠା। ପୁଣି ଆଉ ଗୋଟେ ବଡ ଡାକ୍ତରଖାନା ନେଇଗଲେ ତାପରେ ସେଠି ଦେ ତ ହେଇଗଲା।
ତାଙ୍କୁ ମୁ ଆମେ ଜାଣିଛନ୍ତିୁ।
ହୁଁ ଜାନୁଚୁ।
ହଁ
ହଁ
ହଙ୍ଗ ନା ବାଣୋ
ନାଁ ଜେ
ଛଁ
ହଉ ଗରମ ତ ବହୁତ ଜୋରେ ହଉଛି
ହୁଁ
କ୍ଲାସ ପଢେଇ ଗୋ ବାଲା ହଁ
ହଁ କି ଚ ଚ